କଁ କରୁଚୁ?
ଏଇ ବସିଥିଲି।
ଓହୋ ଆରେ ଗୋଟେ କଥା କହିବି।
ମୁଁ କହୁଥିଲି କି ଯାଇଥାନ୍ତି ଟିକେ ଏଥରକ ପୁରୀ।
କେବେ?
ଏଇ ରଥଯାତ୍ରା ବେଳକୁ।
ହଁ ଚାଲୁନୁ ଯିବା।
କଣ୍ ପେ କହୁଥିଲି କହିଲୁ କେବେ ଯାଇନି ରଥଯାତ୍ରା ବେଳକୁ ତ ପୁଣି ପୁରୀ ଯାଇଥିଲି କଉ ଛୋଟବେଳେ।
ଓହୋ।
ତୁ କେବେ ଯାଇଥିଲୁ କି ରଥଯାତ୍ରା ଟାଇମ୍ ରେ?
କଣ୍ କହିଲୁ?
ମୁଁ କହିଲି ତୁ କେବେ ଯାଇଥିଲୁ କି ରଥଯାତ୍ରା ଟାଇମ୍ ରେ?
ନାଇଁ ତ ମୁଁ ଟୋଟାଲି ଯାଇନି।
ହଉ ଯଉ କଣ କହିଲୁ ତମ ଘରେ ପଚାର୍ ନହେଲେ ସାଙ୍ଗମାନେ ଯିବା ନା ଘର ଲୋକ ଘର ଲୋକ ଗଲେ ମତେ ଲାଗୁଚି ଭଲ।
ନା ମ ସାଙ୍ଗମାନେ ଯିବା ସବୁ ସାଙ୍ଗ ହେଇକି। ସାଙ୍ଗ ହେଇକି ଗଲେ କଣ ସବୁ ସାଙ୍ଗ ହେଇକି ଯିବୁ ସବୁ ସାଙ୍ଗ ହେଇକି ଦେଖିବୁ ଫଟ ଫଟ ଉଠେଇବୁ ଆଉ ଘର ଲୋକଙ୍କ ସାଙ୍ଗେ କିଏ‌ ଯିବ। ହୁଁ
କଉଥିରେ ଗଲେ ହବ ଟ୍ରେନ୍ ରେ ଯିବା ନା ଅଁ- ଗାଡ଼ି କରିକି ଯିବା?
ଗାଡ଼ି କରିକି ଯିବା।
ମୋତେ ଲାଗୁଚି ଟ୍ରେନ୍ ରେ ଗଲେ ଭଲ ହଅନ୍ତା।
ଆ ଟ୍ରେନ୍ ରେ ଗଲେ କଣ ଖାଲି ବସି ବସି ଯିବୁ ଗାଡ଼ି କରି ଗଲେ ନାଚି ନାଚି ମ-ମଜା କରିକରି ଯିବୁ।
ଗଲେ ବି କେତେଜଣ ଯିବା ଏମିତି?
ଆମେ ଗଲେ ଦଶ୍ ପନ୍ଦର୍ ଜଣ କି ପ୍ଲସ୍ ଦେଖିଆ। କଣ ହଉଚି ଦେଖି ପଚାରିବା ସବୁ ସାଙ୍ଗ ମାନଙ୍କୁ ତାପରେ କଣ କରିବା ଆଉ।
ହୁଁ କହୁଥିଲି କି ଯଉ ପୁରୀ ଯଉ ଯାଇଥାନ୍ତେ କଉ ଉଁ- ଆମ୍ -କଉ ମାସରେ ଆମର ହୁଏ କିଲ ରଥଯାତ୍ରା?
ଆଷାଢ଼ ମାସ ବା ଯଉ ଜୁନ୍ ଜୁଲାଇ।
ହଁ ଜୁନ୍ ଜୁଲାଇ ନା।
ହୁଁ।
ଜୁନ୍ ଜୁଲାଇ ଯଦି ଆମେ ଜୁନ୍ ଲାଷ୍ଟ୍- ଜୁନ୍ ଲାଷ୍ଟ୍ ବେଳକୁ ଯିବା ନା ଏକାଥରେ ଯିବା ରଥଯାତ୍ରା ଦିନ।
ନା ଯିବା ଦି ତିନି ଦିନି ଆଗରୁ ଆଗେ ଜଗା ଦର୍ଶନ କରିବା?
ହଁ ହେଠି ନହେଲେ ରହିଯିବା ହୋଟେଲ୍ ରେ ରହିଯିବା ଆଉ।
ହଁ ହୋଟେଲ୍ ବୁକିଂ କରିକି ରହିବା। ସେଠୁ ଯଉ ସମୁଦ୍ର ବୁଲିବା ସେଠୁ କୋଣାର୍କ ଯିବା ପୁରୀ ଯିବା ଆଉ ନନ୍ଦନକାନନ୍ ଆ-ସେଠୁ ଚନ୍ଦ୍ରଭାଗା ସବୁ ଯିବା ବୁଲି ବୁଲାକି ଆ ସିବା ଆଉ।
ହୁଁ ତାପରେ ଆସିଲା ବେଳୁ ବାଟରେ ଗୋଟେ ଅଛି ଏଇ ଉଁ- କଉଠି କହିଲୁ ଭୁବନେଶ୍ୱର ଗଲାବେଳୁ ଅଛି ବାଟରେ କଣ କହିଲୁ ଗୋଟେ ଅଛି ୱାଟର୍ ପାର୍କ ଟେ ଅଛି।
ହଁ ଯଉ ୱାଣ୍ଡ୍ରାଲା।
ହଁ।
ହଁ ଯିବା ସେଠି ନାଚିକି ଆସିବା।
ହୁଁ।
ହଁ ଯିବା ସେଠିକି ବୁଲିକି ଆସିବା ଆଉ।
ମୁଁ ଯାଇଥିଲି ଯେ ଗୋଟେ ଥର ଏଇ ଖରାଦିନଆ ଯାଇଥିଲି।
ହୁଁ।
ଏତେ ମାନେ ଏତେ ଭଲ ଲାଗିଲା ଖାଲି ପୁରୀ ସେ ପୁରୀ ସେଇଠୁ ହୋଉଚି ଦି କିଲୋମିଟର ହୋଉଚି ପୁରୀ।
ଓହୋ।
କିନ୍ତୁ ଜଗା ଡୋରି ଲାଗିନଥିଲା ତ ଆଉ କଣ କରିବା ସେଦିନ ଯାଇ ହେଲାନି। ପୁରା ରୋଡ଼ ଜାମ୍ ହେଇଗଲା ଯାଇ ହେଲାନି ହେଦିନ ଆଉ।
ଆ ଫୁଣି କେବେ ଗଲୁ?
ମୁଁ ଯାଇଥିଲି ଛୋଟବେଳେ ଯାଇଥିଲି ପୁରୀ ଯାହା।
ଆଉ ଯାଇନୁ?
ନାଁ।
ଆଉ ଆଉ ସେଠୁ ଆଉ ଗଲୁନି କି?
ସେଠୁ ଆଉ ଯାଇ ହେଲାନି ପା।
ଆଉ ସେଠି ରହିଗଲନି ଫୁଣି ନହେଲେ ଯାଇଥାନ୍ତ ତା ପରଦିନ।
ରାତି ଦଶଟାରୁ ପା ଯୋଉ ହେଇଥାନ୍ତା ରାତି ଦଶଟାରେ। ଯୋଉ ହେଇଥାନ୍ତା ଫାଙ୍କା ଯେ ରାତି ଦଶଟା ପର୍ଯ୍ୟନ୍ତ କିଏ ରହିବ।
ରାତି ଦଶଟାରେ ବି ଯାଇଥିଲେ ଭଲ ଠାକୁରଙ୍କୁ ଦେଖି ବି ପାରିଥାନ୍ତୁ ଭଲ କି।
ତାପରେ ମାମୁଁ କହିଲେ ହୋଉ ଚାଲ ଯିବା ହାରି ନହେଲେ ଆଉ କେବେ ଆସିବା। ମାମୁଁ ଙ୍କ ଦେହ ସେଦିନ ଟିକେ ଭଲ ନଥିଲା ତ।
ଓହୋ।
ପଳେଇ ଆଇଲୁ ଆଉ।
ହଁ ଆମେ ଯିବା।
ହଁ କିଏ କିଏ ଯିବା କିଏକି
ସବୁ ଏଇ ସ୍କୁଲ୍ ସାଙ୍ଗ ମାନେ ମିଶିକି ଯିବେ ଆଉ।
ଏବେ ସେମାନେ କିଏ କୋଉଠି ଘରେ ଅଛନ୍ତି ନ ଅଛନ୍ତି ବୁଝିବାକୁ ପଡ଼ିବ କଲ୍ କରିକି।
ହଁ ରଜ ଛୁଟି ସବୁ ଆସିଥିବେ ହାରି ଯିଏ ଯୁଆଡ଼େ।
ହୁଁ ପୁଅ ପିଲା ଗଲେ ତିନି ଚାରି ଜଣ ଯିବେ ଝିଅ ପିଲା ମତେ ଲାଗୁଛି ଅଧିକ ଯିବେ।
ପୁଅ ପିଲା ଯିବେ ନ ଯିବେ ଠିକ୍ ନାହିଁ। ନଗଲେ ବି ଆମେ କଣ ଯାଇପାରିବାନି ନା କଣ।
ହୁଁ ଯିବା ଯେ କିନ୍ତୁ କିଏ ଜଣ ତ ଗାର୍ଡିଆନ ରହିବା ଦରକାର ନା।
ହୁଁ।
ଆଜିକାଲି ଦୁନିଆ କେମିତିଆ।
ହଁ ପା।
ତାପରେ ଫୁଣି ଏକୁଟିଆ ହଁ ଏକୁଟିଆ ଗଲେ ଶିଖିବୁ ଜାଣିବୁ। ଏକୁଟିଆ ବୁଲାବୁଲି କରିବା ପାଇଁ ନାଁଇ ଭଲ ଯେ କିନ୍ତୁ ତଥାପି ଡର ଲାଗୁଛି ଆଉ।
ନାଁ ଡରିବୁ କଣ ସାଙ୍ଗମାନେ ତ ସାଙ୍ଗ ହେଇକି ଯାଉଚେ ଆଉ।
ଯିବାରେ କିଛି ଯିବାରେ କିଛି ନାହିଁ କିନ୍ତୁ ହେଟି ଅ ଅସୁବିଧା ହବ ଟିକେଟ ଫିକେଟ କାଟିଲା ବେଳେ ଅସୁବିଧା ହବ କିଏ ଜାଣିଥିଲେ ଆମେ ସିନା ଗୋଟେ ଗୋଟେ ଥର ଯାଇଛେ କି ମୂଳରୁ ଯାଇନେ ଯିଏ ଦି ତିନି ଥର ଯାଇଥିବ ସେ ଜାଣିଥିବ ନା।
ନାଁ ସେଠି ଜଣେ ମୋ ଦାଦା ଅଛନ୍ତି ତାଙ୍କୁ କହିଦବା ସେ ଟିକେଟ ଫିକେଟ କାଟିଦେବେ।
ହେଁ ହେମିତି କଲେ ବି ଭଲ ହୁଅନ୍ତା।
ହଁ ସେଠି ଜଣେ ମୋ ଦାଦା ରହୁଛନ୍ତି ତାଙ୍କର ଘର ପୁରା ସେଇଠି।
ତାହେଲେ ଏଥରକ ଝିଅ ପିଲା କେବଳ ଯିବା ଆଉ।
ହଁ ଝିଅ ପିଲା ଗଲେ କଣ କହିଲୁ ଅ ଲଜ ବୁକ୍ କରିକି ରହିବା ହୋଟେଲରେ
ହୁଁ।
ଏଁ ଆଉ ପୁଅ ପିଲା ଗଲେ କଣ ସାଙ୍ଗ ହେଇକିନା ବୁଲା ବୁଲିବୁ ସିନା ଆଉ କଣ ହୋଟେଲ୍ ରେ ତାଙ୍କ ସାଙ୍ଗେ ରହିପାରିବୁ କି।
ସେଇଟା ବି ସତ କଥା।
ଆମେ ଗୋଟେ ରୁମ୍ ନେଲେ ବି ସମସ୍ତେ ରହିପାରିବା।
ସେମିତି ହେଲେ ଦିଟା ରୁମ୍ ନବାକୁ ପଡିଥାନ୍ତା।
ହଁ।
ଛାଡ଼ ସେମାନଙ୍କୁ ନବାନିକି ଏତେ ପଇସା ଖର୍ଚ୍ଚ କରିବାର ନାଇଁ।
ହଁ। ଫୁଣି କଣ ପୁରୀ ଯିବୁ ମାନେ କଣ ଖାଲିକି ପଇସା ଖର୍ଚ୍ଚ ତ ହବ ହବ ସେଠୁ ପୁଣି ଯାହାବି ଦେଖ ଦେଖିବୁ ପୁଣି କିଣାକୁଣି କରିକି ଆଣିବୁ ନା ନାଇଁ ମନ ତ ହବ କିଣିବାକୁ ଆଉ।
ହୁଁ।
ଆଉ ସମୁଦ୍ରକୁ ଯିବା?
ହଁ ସେଇଟା ସନ୍ଧ୍ୟାବେଳେ ଯିବା ବଢ଼ିଆ ଲାଗିବ ସେଠି।
ହଁ ଯୋଉ ପାଞ୍ଚଟା ସାଢେ ପାଞ୍ଚଟା ବେଳକୁ ଗଲେ ଭିୟୁଟା ଦେଖିବା ଯୋଉ ସୂର୍ଯ୍ୟ ଅସ୍ତ ଭିୁୟୁଟା।
ହୁଁ।
ଆଉ ତା ପରଦିନ ସକାଳୁ ସକାଳୁ ଯିବା କୋଣାର୍କ ଆଉ। ଅ ଦେଖିବା ଆଗେ ସୂର୍ଯ୍ୟ ଉଦୟ ଟାଇମ୍ କେତେଟା ତାପରେ ଦେଖିଦୁଖାକି ଯିବା ନହେଲେ ସୂର୍ଯ୍ୟ ଆସୁ ଯିବା ନା।
ଭଲ ଲାଗିବ ଉଁ ଦି ତିନି ଦିନ ରହିକି ସେଠି ବୁଲାବୁଲି କରିବା ତାପରେ ଆସିଲା ଦିନ ସେ ୱାଟର ପାର୍କଟାରେ ହେଇକି ଆସିବା।
ହଁ।
ଭିଆଇପି ଟିକେଟ୍ ଟା ନଉଛି ହଜାର ଟଙ୍କା ନା କେତେ?
କଣ କୋଉଠି?
ସେଇଠି।
ୱାଟର ପାର୍କରେ।
ହଁ।
ଆଉ ତମେ କଣ ଭିଆଇପି ଟିକେଟ୍ କରିକି ଯାଇଥିଲ?
ହଁ ଭିଆଇପିଟାରେ ଗଲେ କଣ କହିଲୁ ଉଁ ଖାଇବା ବି ଭଲ ଦିଅନ୍ତି।
ହୁଁ।
ମାନେ ଗୋଟେ ପୁରା ହୋଟେଲ୍ ଟାଇପର ପୁରା ଏସି ଫେସି ଲାଗିଥିବ ସେଠି ନେଇକିନା ଖାଇବାକୁ ଯୋଉ ଉଁ ସବୁ ଖାଇବା ଦିଅନ୍ତି ପୁଣି ଉଁ ଅଲଗା ଅଲଗା ପୁରା ଭେଜ୍ ନନଭେଜ୍ ସବୁ ଅଲଗା ଅଲଗା ଖାଇବା ବହୁତଗୁରେ ଥାଏ। ଆଉ ନର୍ମାଲଟାରେ ଗଲେ ଏମିତି ବାହାରେ ଠିଆ କରିକି ଖାଇ ଖାଇବାକୁ ଦିଅନ୍ତି।
ନାଇଁ ଆମେ ଭିଆଇପି ଟିକେଟ୍ କରିକି ଯିବା।
ହୁଁ।
ଯିବୁ ମାନେ ଭଲକି ଖାଇଖୁଆକି ଆସିବୁ ନା।
ସେଇଆ।
ପଇସା ଖର୍ଚ୍ଚ ହଉ ମାନେ ଦିନେ ତ ଯିବୁ ଆଉ କଣ ଆଉ କଣ ସବୁବେଳେ ଯାଉଛୁ ନା କଣ।
ସେଇଆ ପା।
ଆଉ ତୁ ଆଜି କଣ ଖାଇଛୁନା। ନା କିଛି ଖାଇନୁ?।
ନାଇଁ ଖାଇନି ଯାଉଛି ଗାଧେଇକି ଆସିକି ଖାଇବି ଏକାଥେରେ ଆଉ।
ଓହୋ ଖରା ତ ହେଲାଣି।
ହଁ ପା।
ଆଉ ସେପଟେ ଖରା ହଉଛି ନା ହଉନି?।
ଖରା ପ୍ରବଳ।
ଆଉ ତୁ ଯୋଉ କହୁଥୁଲୁ ଟ୍ରେନରେ ଯିବା କଥା। ଏଇ ଖରାକୁ ଟ୍ରେନ ବଗିଗୁରା ପୁରା ତାତି ଯାଉଥିବ ସେଇଟା ପୁରା ଲୁହାଟା ନା।
ଆରେ ମୁଁ କହୁଥିଲି ଟ୍ରେନରେ ଯଦି ଯାଇଥାନ୍ତେ ଏସିି ଇଏରେ ଯାଇଥାନ୍ତେ। ଆଉ ନର୍ମାଲଟାରେ ତ ଯାଇ ହେଇନଥାନ୍ତା।
ନା ନା ଆମେ ଟ୍ରେନରେ ନଗଲେ ବି ଭଲ।
କଣ ଭଲ। ଏମିତି ଭଲ ହବ ଆମେ ଯୋଉ ଗାଡି କରିକି ଗଲେ। ନିଜେ ସବୁ ଯଉଠି ହେଲେ ରଖେଇକି ଖାଇ ପିଇ ପାରିବା।
ହ୍ନୁ। ଗାଡ଼ି କରିକି ଗଲେ ମଜା ଅଛି ଆଉ ଟ୍ରେନରେ ଗଲେ କିଛି ମଜା ନାହିଁ।
ଟ୍ରେନ୍ କେବେ ଯାଇଛୁ ନା ନାହିଁ।
ହଁ ମୁଁ ଯାଇଥିଲି ଥରେ ଛୁଆବେଳେ।
ହୁଁ ଟ୍ରେନରେ ବଢ଼ିଆ ଲାଗେ। ଯୋଉ ସେ ଯୋଉ ସମ୍ବଲପୁର ଆଡେ ଗଲାବେଳୁ ବଢିଆ ମାନେ କଣକହିଲୁ। ସବୁ। ପୁରା ପ୍ରାକୃତିକ ଜିନିଷ ସବୁ ଦେଖିବୁ କେତେ ସୁନ୍ଦର ଲାଗୁଥିବ ଟ୍ରେନରେ ଗଲାବେଳୁକୁ।
ହଁ ସେପଟେ ସମ୍ବଲପୁର ଆଡେ ଭଲ ଅଛି ଜାଗା ଆଉ ଏପଟେ ଭୁବନେଶ୍ଵର ଗଲେ। ପୁରୀ ଗଲେ କଣଟା ଦେଖିବୁ।
ରାସ୍ତା।
ହଁ ପା।
ଏ ମୁଁ
ଆଉ ଗଲେ କଣ କଣ ଆଣିବୁ କାହା ପାଇଁ।
ଦେଖିବା ଭୋଗତ ନିହାତି ଆଣାହବ ସମସ୍ତଙ୍କ ପାଇଁ। ଆଉ ଦେଖିବା ଏଠି ଯାହା ସବୁ ଜିନିଷ ଥିବ ମତେ ତ ହେଇଠି। ଯୋଉ କଣ କହିଲୁ ଗୁରେ ହୁଏନି। ହୁଁ ଯୋଉ ଶାମୁକା ଇଏ ହେରିକାରେ ଗୋଟେ ଟପ୍ ହୁଏନି ଡ୍ରେସ। ଡ୍ରେସଗୁରେ ହୁଏନି।
ହଁ ହଁ।
ସେଇଟା ଭଲ ଲାଗେ ଦେଖିଆ ଆଣିବା ଗଲେ।
ଓହୋ। ଆ ମତେ ତ ପୁରୀ ଭୋଗ ମୋର ଫେବରାଇଟ୍ ଯୋଉଟା ଖଜା ନା ଗଜା ଯୋଉଟା କୁହନ୍ତିନି।
ହଁ ହଁ ହଁ।
ଯୋଉ ମୋଡି ମୋଡି ଲମ୍ବା ଲମ୍ବା ହେଇଥିବ ଜଉରା।
ହଁ ହଁ।
ସେଇଟା ତ ମତେ ଯେତେ ଦବ ସେତେ ଖାଇଦେବି।
ବଢିଆ ଲାଗେ ଠାକୁର ଦର୍ଶନ ହଉ ଜଗାକୁ ଦେଖିଦେଲେ ଆଖିରୁ ଲୁହ।
ହଁ ପା।
କିଛି କାରଣ ନଥାଉ କିନ୍ତୁ ତଥାପି ଆଖିରେ ଲୁହ ଖାଲି ଗଳିଯିବ।
ହଁ ହଉ ତାହେଲେ ମୁଁ ରଖୁଛି ଆଁ।
ହଁ ତୁ ଯା ଟିକେ ମତେ କହିବୁ ବୁଝିକି ସମସ୍ତଙ୍କୁ କହିବୁ ହେଲା।
ହୁଁ ହୁଁ।
ହଉ।